କିଏ କହୁଥିଲେ ଭାଇ?
ମୁଁ କହିଲି ଭାଇ ନମସ୍କାର, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ, ଜୟ ଜଗନ୍ନାଥ ଭାଇ, ଭଲ ଅଛି ଭାଇ, ଆପଣ?
ହଁ ଭାଇ ବହୁତ ଭଲ ଅଛି ଭାଇ, ଆଉ ଆପଣ ଭାଇ ଡ଼ିଉଟି ଫିଉଟି? କରୁଚନ୍ତି ନା କରୁନାହାନ୍ତି କିଛି, ନା କଣ ପଢୁଛନ୍ତି?
ନା ଭାଇ ବୁ ବୁଲି ଆଉ
ଡ୍ୟୁଟି ସାରିକି ଗାଁ କୁ ଆସିଛନ୍ତି ବୁଲି? ଆଚ୍ଛା ଆଚ୍ଛା ଭାଇ ମତେ ଗୋଟେ ମୁଁ ଭଲ ଅଛି ଭାଇ। ମୁଁ ପଢୁଚି ଏବେ ପାଠ ପଢୁଚି। ଏବେ ମୁଁ ଗୋଟେ ବିଜିନେସ ଷ୍ଟାର୍ଟ କରିବାକୁ ଚାହୁଁଚି। ଗୋଟେ ବିଜନେସ୍ କରିବି। ଆଚ୍ଛା ଭାଇ ମୋତେ କଥା କୁହ
ହଁ କୁହ ଭାଇ।
। ମୁଁ କହିଲି ତମ ଡିଉଟି ରେ ଯୋଉ କା ମାନେ ଡିଉଟି କେମିତି କଣ କରୁଚ, କାମ ଟା କଣ ହଉଚି ମତେ ଟିକେ ବୁଝେଇକି ମତେ କୁହ ମୁଁ ଯେମିତି ଜାଣିବାକୁ ଚାହୁଁଛି ସେ ଡ୍ୟୁଟି ଟା କଣ ଆପଣଙ୍କର?
ଆଉ ଆମର ଡ୍ୟୁଟିବହେଲା ଇଲେକ୍ଟ୍ରିକାଲ ଭାଇ।
ଆଜ୍ଞା।
ଆଉ ଇଲେକ୍ଟ୍ରିକାଲ ରେ କାମ
ହଁ। କାମ କଣ ଭଲ ଅଛି। । ମାନେ କଣ କାମ ଟା କଣ କରୁଛନ୍ତି, ଆପଣ ଡେଲି ରୁଟିନ ଟା ମତେ କୁହନ୍ତୁ ସକାଳୁ ଯାଉଛନ୍ତି ଡିଉଟି କଣ କରୁଛନ୍ତି? ଛନ୍ତି ସେଟା ମତେ କୁହନ୍ତୁ? । ।
ହ୍ୟାଲୋ। ହଁ ଭାଇ କହ?
ମୁଁ କହିଲି ଭାଇ ଡ୍ୟୁଟି ଟା ଆପଣ କେମତି କଣ କରୁଛନ୍ତି? ଡ୍ୟୁଟି ଟା ବିଷୟରେ ।
ଡ୍ୟୁଟି ଆମର ଜେନେରାଲ ସିପ୍ଟୀ। ସକାଳ ନଅରୁୁ ସନ୍ଧ୍ୟା ଛଅ।
ଆଜ୍ଞା।
ଅ ଏଇଠୁ ଆଠଟାରୁୁ ବାହାରିକି ଯାଉଚୁ ନଅଟାରେ ପହଞ୍ଚୁଚୁ କଳକାରଖାନାରେ। ଆ ତା ଦ୍ୱାର ମୁହଁ ରେ ଗେଟପାସ ଗେଟପାସ । ଦେଇକି ମୁଁ ଦେଖେଇକି ଯାଉଚୁ।
ଆଜ୍ଞା। ତାପରେ ଭିତରେ କଣ କାମ ଟା?
କାମଟା ଆମର ହଉଚି ଫାୟାର
ଫାୟାର ଆଲାରାମ ଲାଗୁଛି ଆମର। ଆଜ୍ଞା।
ଏମିତିଆ କାମ।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
ଶୁଭୁଚି ଶୁଭୁଚି?
ଆଜ୍ଞା। ଶୁଭୁଛି ଶୁଭୁଛି ଆଜ୍ଞା। ତାପରେ ଏଇ ସବୁ କାମ ଆପଣ କରୁ। ମୁଁ ଆଜ୍ଞା କଣ କହିଲେ ଗୋଟେ ବିଜନେସ୍ ଟାଇପ୍ ର ଚାହୁଁଚି। ଗୋଟେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଚି। ତ ଗୋଟେ ବ୍ୟବସାୟ ଆରମ୍ଭ କରିବାକୁ ଗଲେ, ମତେ ଆପଣଙ୍କର ଗୋଟେ ମତାମତ ଦର କାର କି, ମୋର ଗୋଟେ ବ୍ୟବସାୟା ଆରମ୍ଭ କରିବାକୁ ଯାଉଚି। ଫାଷ୍ଟ ଫାଷ୍ଟ ଅଫ୍ ଅଲ୍ ମୁଁ କଣ କରିବି? ମାନେ ପ୍ରଥମେ ସଭା ପ୍ରଥମେ ମୁଁ କଣ କରିବି?
କୌଣସି ବେପାର କଉଁ କୋଉଁ ଉପରେ କରିବ? ଡ୍ରେସ।
ଆଜ୍ଞା। ମୁଁ ମୁଁ ଆଜ୍ଞା ଗୋଟେ, କଣ କହିଲେ? ଗା ଯୋଉ ଆମର ଯୋଉ କଲେଜ ଅଛି ବିଦ୍ୟାଳୟ ମାନଙ୍କ ଆଗରେ ଗୋଟେ ଗାଡି ଭଡା ଦବାକୁ ଚାହୁଁଚି।
ଗାଡି ଭଡା? ଦୁଇ ଚକିଆ ଗାଡି ଭଡା ଚାଲିବନି।
ଆଚ୍ଛା। ତାହେଲେ ଚାରି ଚକିଆ କରିବାକୁ ପଡିବ।
ଚାରି ଚକିଆ। ଯଦି ଭଲ ବ୍ୟବସାୟ କରି
ଆଜ୍ଞା ଆଜ୍ଞା ହଉ ଆଉ ଆ ଆଉ ଆଜ୍ଞା ମୋ ଆଉ ଗୋଟେ କଥା ହେଲା ମୁଁ ଗୋଟେ ଆଜ୍ଞା।
କୁହ ଆଉ।
ମୁଁ କହିଲି ଆଉ ଗୋଟେ ହେଲା ଜିନିଷଟା ମୁଁ ଚାହୁଁଚି କି ଗୋଟେ ଫୁ ଫାଷ୍ଟ ଗୋଟେ ଗାଡିଟେ କିଣିବି ବାଇକ୍ ଟେ। ଦି ଚକିଆ।
ହା।
ସେ ଉଁ ମାନେ ଗୋଟେ ଯେମିତି ମାଇଲେଜ ଅ ଦେଖଉଥିବ ଦୂର ବାଟ ଯାଉ ଥିବ ଲ ଅ ବଡ ସିଟେ ଯୋଉ ଇଏ ଥିବ ସିଟ ଥିବ। ତ ସେମିତିଆ ଗାଡି ଟେ କିଣିବାକୁ ଚାହୁଁଚି ତ କୋଉ ଗାଡି ଟା ଭାଇ ଭଲ୍
ଆଁ ହଣ୍ଡାର ଇନୁ କରୁନା ଭଲ ପଞ୍ଚାବନ ଷାଠିଏ ଦେଖେଇବ। ସେ ମାଲିକ୍ ର। ପିକପ୍ ଭଲ ସିଟ ଲମ୍ୱା କିନ୍ତୁ ହୁଏ ଆଉ କହନି ରେ କାହାକୁ ଭଲ।